ହାଲୋ।
ହଁ କୁହ।
ହୁଁ।
କଣ କହିଲ? ଉୁଁ ମୁଁ କହିଲି ଆଉ ତମର ଦିନଟା ଆଜି କେମିତି ଗଲା?
ମୋର କଣ ସକାଳୁ ଉଠିକି କାମ ସାରିଲି। କାମ ସାରି ମୁଁ ସ ସକାଳୁ ଗାଧାଏ।
ତ ସେସବୁ କାମ ସାରିକି ତାପରେ ମୁଁ ପ୍ରାର୍ଥନା କରିଥିଲି। ଭାବିଥିଲି ଆଜି ମୁଣ୍ଡ ସଫା କରିବି। ଯେଁ ହେଲେ ଯୋଉ ଥଣ୍ଡା ମାନେ ପାଗ। ତାପରେ କଲିନି ତାପରେ ଖାଇଲି ସକାଳୁ ମୋର ଗ୍ୟାସ୍ ଅଛି ତ ମୁଁ ଛତୁଆ ଖାଇଲି ଛତୁଆ ଖାଇସାରି ମୁଁ ପରେ ଟିକେ ପଢିଲି। ପଢି ସାରିଲା ପରେ ତାପରେ ଏଗାରଟା ବାରଟାବେଳେ ପୁଣି ଟିକେ ଫୋନ ଦେଖିଲି। ଫୋନ୍ ଟା ତ ଆମକୁ ଏତେ ଆଡିକଟେଡ କରିଦେଇଛି। ଯେତେ ଯୁଆଡେ ଗଲେ ବି ଆମେ ଆସିକି ଫୋନ୍ ପାଖରେ।
ହଁ ହଁ ସେଇଟା ତ ଠିକ୍।
ଫୋନରେ ସେ ପୁଣି ଫୋନ ଦେଖିଲି। ଫୋନ ଦେଖିସାରିଲା ପରେ ଅ ତାପରେ କଣ ଏଇ ଘରେ ସମସ୍ତେ ଥିଲେ ତାପରେ ଖାଇଲି। ଖାଇକି ତ ଏବେ ଆସିଛି ଆଉ କଣ।
ହୁଁ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ଆମର ମିଶିକି ରହୁଛୁ ହେଲେ ଅଲଗା ଅଲଗା ହେଲା। ତ ହୁଁ ନାଇଁ ମୁଁ ମାନେ ମୋ ଏରେ ବାବା ମା ଆଉ ହଉଛି ମୋ ଭାଇ ଆଉ ମୁଁ। ଆଉ ଏମିତି ମରବି ଛଅଟା ବାବା ଅଛନ୍ତି। ଛଅଟା ବାବାଙ୍କ ଭିତରେ ସମସ୍ତେ ସେ ବି ଘରେ ଅଛନ୍ତି ଆଉ ଦିଦି ମାନେ ମ୍ୟାରଜ ଆଉ ଭାଇ ମାନେ କିଏ ତାର ତାଙ୍କ କାମରେ ସେତିକି ଆଉ।
ହଁ ହଁ।
ଆମର ଜେଜେ ଜେଜେମା ସେ ସବୁ ମୁଁ ଦେଖିନି? ମାନେ ବୁଥୁ ଇରୁ ଯେ ଏଲେ ହେଲେ ମୋର ଆଈ ଅଜା ମୁଁ ଅଜାଙ୍କୁ ବି ଦେଖିନି ହେଲେ ଆଈଙ୍କୁ ଦେଖିଥିବି। ଆଇ ଏଇ ଫେବୃୁଆରୀରେ ହିଁ ତାମର ଡେଥ୍ ହେଇଗଲା ମାନେ ମୁଁ ତାଙ୍କୁ କୋଡିଏ ବର୍ଷ ହେଲାଣି ତାଙ୍କୁ ଦେ ଦେଖିକି ହିଁ ଆସ ମାନେ କୁହନ୍ତି ନା ଜେଜେଜେଜେ ମାନଙ୍କର ସେ ଯୋଉ ମାନେ ସ୍ନେହ ମାନେ ତାଙ୍କୁ ରହିବା ପାଖରେ ସେ ଗୋଟେ ଅଲଗା ପ୍ରକାର ହେଲା କୁ ଆମେ ହେଟା କେଇ ଟିଭି ବି ଦେଖିନୁ? କାଲି ହେଲେ ମୁଁ ଆଈ ଯେହେତୁ ଥିଲେ ମୋର ସେଇ ତାଙ୍କର ଦେଖିଲା ବେଳକୁ ସେ ବି ପଳେଇଲେ। ମୋର ଏଇ ଯୋଉ ଫେବୃଆରୀରେ ହିଁ ପଳେଇଲେ। ତ ଏମିତି ଆଉ ତମ ଜେଜେ ଜେଜେମା ଦି ଜଣ ଅଛନ୍ତି?
ନାଇଁ ଜେଜେ ତ ନାହାନ୍ତି ଜେଜେଙ୍କ ଯିବା ହେଇଗଲାଣି ଦ ଶ ବାର ବର୍ଷ ହେଇଯିବ।
ହୁଁ ଖାଲି ଜେଜେମା ଅଛନ୍ତି?
ହେଇଗଲାଣି ହଁ ଜେଜେମା ଅଛି ଜେଜେ ମୁଁ ସି କ୍ଲାସେ ରେ ପଢ଼ୁଥିଲି ଜେଜେଙ୍କର ଡେଥ୍ ହେଲା।
ହଁ।
ଜେଜେଙ୍କୁ କିନ୍ତୁ ଆମର ଜେଜେଙ୍କ ତାଙ୍କର ବହୁତ ମାନେ ଜେଜେଙ୍କ ଇଏ କୁ କେବେ ଭୁଲି ହି ହୁଏନି। ଜେଜେଙ୍କ ସାଙ୍ଗରେ ଏତେ ଭଲ ପାଇବା।
ଦି ଜଣ ୟାଙ୍କ ହେଲେ ଆମେ ତ କାହାକୁ ବି ଦେଖିନୁ। ତ ଆମର ସେ ସବୁ କିଛି ନାଇଁ। କଣ କହିଲ।
ମୁଁ କହଲି ତମେ କଣ ତମ ବାବା ସାନ?
ହଁ ମୋ ବାବା ହିଁ ସାନ।
ହୁଁ ହୁଁ।
ତମର କୋତଟା ବାବା?
ଆମର ପାଞ୍ଚ ଜଣ ମୋ ବାବା ବଡ ତାପରେ ଆଉ ସବୁ। ସନ ବାବା ଆଉ
ଆଚ୍ଛା ନା ମୋ ବାବା ପୁରା ସାନ ତାପରେ ଆଉ ଚାରି ପାଞ୍ଚଟା ହେଲେ ମୋର ସେକେଣ୍ଡ ବାବା ଯିଏ ତାଙ୍କର ଡେଥ୍ ହେଇଯାଇଛି। ତ ଆଉ ଏତିକି ଜଣ ଅଛନ୍ତି। ତ ସେମିତି ମୋ ମା ବି ତାଙ୍କ ଘରେ? ତାଙ୍କ ଘରେ ସାନ ମାନେ ମୋର ପାଞ୍ଚ ତମାଉସୀ ମୋ ମା କୁ ଲଗେଇଲେ ତାଙ୍କର ପାଞ୍ଚ ଝିଅ ମୋ ମା ସାନ ଏଠି ବି ମୋ ମା ସାନ। ଏଇଠି ବାବା ଏଇଠି ସାନ ବାବା ମା ଘରେ ମାନେ ମାମୁଁ ଘରେ ବି ପୁରା ସାନ ଅ ଜୋଇଁ ହେଲା ଆମ ଆମର ଆମର ଦଶ ଭାଇ ଦଶ ଭଉଣୀ ହେଲା ଛଅ ଟା ବାବା ମାମା ଙ୍କର।
ହଁ।
ଆମେ ପୁରା ଦଶ ଭାଇ ଦଶ ଭଉଣୀ ଦଶ ଭାଇଙ୍କ ଭିତରୁ ଜଣେ ଭାଇ ସବା ବଡ ବାବାଙ୍କ ପୁଅ ଯିଏ ସେ ସେ ତା ଙ୍କ ଡେଥ୍ ହେଇଯାଇଚି ଅଁ ସେ ମୋର ସେଇ ସେଭନ୍ଥ୍। ସେଭେନ୍ଥ କ୍ଲାସ୍ କି ଏଇଟ୍ କ୍ଲାସ୍ ରେ ତାଙ୍କର ଡେଥ୍ ହେଇଗଲା ସେ ପାରାଲିସିସ୍ ରେ ଥିଲେ। ତାପରେ ତାଙ୍କ ଡେଥ୍ ହୋଇଗଲା ହଁ।
କଣ ପାଇଁ କି ତାଙ୍କର କଣ ହେଇଥିଲା ନା କଣ?
ନାଇଁ ନାଇଁ ସେ ଛୋଟରୁ ନୁହେଁ ଟେନ୍ଥ କି ନାଇନ୍ଥ ଏମତି ରୁ। ପାରାଲିସିସ୍ ରେ ପଡିଗଲେ ସେବେଠୁ ମାନେ। ଏ ଆ ମୋର ଆସି ଏତେ ମାନେ କେତେ ବର୍ଷ ଗୋଟେ ପଡିକି ରହିଲେ ଉଁ। ଏତେ ବର୍ଷ ମାନେ ଦଶ କେତେ ବର୍ଷ ପରେ। ସେ ପଡି ପଡିକି ପଡିକି ତାପରେ କେବେ ତାଙ୍କର। ଏମତି ହିଁ କିଛି ହେଇନଥିଲା ବା ସଂ ଏଇଟା ହେଲା। ଏଇତ ସେ ସବୁବେଳେ ହିଁ ବେଡ୍ ରେ ପଡିକି ରୁହନ୍ତି ସେ ଉଠି ପାରନ୍ତିନି ଏ ଚା ସେଇଠି ହିଁ। ସବୁ ବି କରନ୍ତି ଅଁ ବେଶୀ ତ ସେ। ସବୁ ଇଏ ରେ ତ ତାଙ୍କ ମନ୍ ଦୁଃଖ ହୁଏ ସେ ବେଶୀ କାନ୍ଦନ୍ତି ଏ ଯେବେ ଆମର ରା କ୍ଷୀପୂର୍ଣ୍ଣିମା ଥାଏ ସବୁଁ ଭାଇଉଣୀ ମାନେ। ଏ ଚାହାନ୍ତି ବୁଲନ୍ତି ଆମେ ତାଙ୍କ ହାତରେ ରାଖି ବାନ୍ଧୁ ହେଲେ ସିଏ ତ ଉଠିକି କିଛି କରିପାରିବେନି ନା। ତାଙ୍କ ସେ ଖାଲି ଶୋଇକି ହିଁ ଏମତି। କାନ୍ଦୁବେ କାନ୍ଦିବେ ତାଙ୍କ ଆଖିରୁ ସବୁ ଲୁହ ବୋହିବ ଖାଲି ଆମେ ଯେତେବଳେ ବି ଥାଉ। ଆମୁକୁ ବି ଇଏ ଲାଗେ ସେତ ସିଏ ଗୋଟେ ଭାଇ ନାହାନ୍ତି। ନହେଲା ଆମ୍ ଆମେ ବି ଆମେ କହୁ ହିଁ ଦଶ ଭାଇ ଦଶ ଭଉଣୀ ସେ ଆମ ଭିତରେ ଅଛନ୍ତି। ଆମେ ଏମତି ଦଶ ଭାଇ ଦଶ ଛ ଭଉଣୀ ଆମେ ଛଟା ବାବାଙ୍କର ତ ଆମ ଦଶ ଭାଇ ଦଶ ଭଉଣୀଙ୍କ ଭିତୁରୁ ମୁଁ। ଭଉଣୀ ମାନଙ୍କଠୁ ମୁଁ ସଭା ସାନ।
ହୁଁ।
ଆଉ ଆମ ମୋ ଭାଇ ଯେ ମାନେ ମୋ ବାବାଙ୍କର ଯିଏ। ମୋ ଭାଇ ଯିଏ ସିଏ ହଉଛି ତା ତଳେ ଆଉ ଗୋଟେ ବାବାଙ୍କ ପୁଅ ରହିଯାଇଚି। ନହେଲେ ସିଏ ବି ସାନ ହେଇଥାନ୍ତା ଆମେ ସବୁଠି ସବୁଠି ଗଲେ ସବୁ ସାନ।
ମାନେ ତମେ ଯୋଉ ଭାଇ ଭଉଣୀ ତମ ଭି ତମ ଭାଇ ବଡ ନା ତମେ ବଡ?
ମୁଁ ସେଇଠି ବଡ।
ଏ ହଁ।
ହାଁ ତାର ଏବେ ଟେନ୍ଥ।
କିନ୍ତୁ ଭଉଣୀ ମାନଙ୍କ ଭିତରେ ସବୁଠୁ ସାନ ହେଇଯାଇଛ ଆଉ।
ହଁ ନଅ ଭଉଣୀ ମୋ ଉପରେ ଅଛନ୍ତି ମୋର ସବୁ ଭଉଣୀ ମ୍ୟାରେଜ୍ କରସାରିଲେଣି। ଆଉ ଯୋଉ ଦିଟା ମୋ ଉପରେ ଯୋଉ ଦିଇ ଜଣ ଅଛନ୍ତି ସେଇ ମ୍ୟାରେଜ୍ କରିନାହାନ୍ତି।
ଉଁ ହଁ।
ଆଁ ତ ମାନେ ଆ ମାନେ ତମେ ଶୁଣିଲେ ହସିବ କି। ଏ ଆମ ବାବା ଯୋଉ ଫାଷ୍ଟ୍ ବାବାଙ୍କ ଝିଅ। ଆଉ ସେକେଣ୍ଡ୍ ବାବାଙ୍କ ଝିଅ ସେ ମାନେ ମୋ ବାବା। ଆମ ଘରୁ ଦି ଭଉଣୀ ବାହା ହେଇ ସାଇଲା ପରେ ମୋ ବାବା ବାହା ହେଇଚନ୍ତି।
ଆରେ ବାବା ରେ ବଢିଆ ଆରେ ଆମର ଏଠି ବି ଜଣେ ସେମ୍ ତି ମାନେ ସିଏ ମାନେ ଅଛନ୍ତି ତାଙ୍କ ଦାଦା ଅଛନ୍ତି ସିଏ ବାହା ହେଇକି ତାଙ୍କ ପୁଅ ହେଇସାଇଲାଣି ତାଙ୍କ ପୁ ତୁରା ଯିଏ ହେବେ ସେମତି।
ଏଠି ସେଇ ବା କହୁଚି ମୋ ବାବା। ଏ ତାଙ୍କ ଝିଅ ତାଙ୍କୁ କୁହନ୍ତି ନା ଝିଅ କାରଣ ଭାଇର ଝିଅ ତ ଝିଅ ନା। ଝିଅ ବାହା ହେଇ ସାଇଲା ପରେ ତାପରେ ମୁଁ ବାବା ବାହାରିଲି, ଆଉ ଗୋଟେ ମଜା କଥା ଶୁଣ
ଆଗ ଶଶୁର ହେଇଯାଇଥିବେ, ତାପରେ ଯାଇକି ବାହା ହେଇଥିବେ ଆଉ। ନା କଣ?
ଶୁଣ ଆଉ ଗୋଟେ ମଜା କଥା ଶୁଣ ତା ପରେ ମୋ ବାବାଙ୍କର ସେ ମାନେ ମୁଁ ସବା ବଡ଼ ମାଆଙ୍କର ଯେତେବେଳେ ପୁଅ ହେଲା, ସେତେବେଳେ ମୁଁ ବାବା ବି ଜନ୍ମ ହେଲେ ସେଇ ଇଏରେ ହେଲା।
ହୁଁ
କହିଲି କି କଣ ପୁଅ ଜନ୍ମ ହେଇଛି ଦିଅର ବି ଜନ୍ମ ହେଇଛି।
ହଁ ବହୁତ ବଡ ଫ୍ୟାମିଲି ଥିଲେ ସେୟା ହିଁ ହୁଏ।
ହଁ ପୁରା ଆଗରୁ ନା ଆମ ଏବେ ତ ଏ ସବୁ ତୁ ବେବି କରିଛନ୍ତି, ହେଲେ ଆଗରୁ ତ ବହୁତ ସାରା ହେଇଯାଏ ନା କେ ଟୁଏଲ୍ସ ପନ୍ଦରକୁ ପଳାନ୍ତି ହେଲା। ତ
ହଁ
ଏବେ କାହା ଗଟେ ସେମିତି ହେଲେ ପୁରା ମୋ ସଭା ବଡ଼ ଭାଇ ଇଏ ସବା ସାନ ହେଲା। ତ ଏତେ ଜାଣିବ ଭିତରେ ଏ ତ ସେଗୁରା କହିଲେ ତୋ ଦିଅର ଜନ୍ମ ହେଲା ଆଉ ପୁଣି ଆ କଣ ତମ ପୁଅ ବି ନା ଝିଅ ବି ଜନ୍ମ ହେଲା। ଏଥିଲା ମତେ ସେଇରେ ପିସା ମ୍ୟାମ୍ ପିଇସୀ ମୋର ଗୋଟେ ପିଇସୀ ହେଲା, ଛଅ ବାବା ଗୋଟେ ପିଇସୀ ତ ସିଏ କୁହନ୍ତୁ ସବୁବେଳେ ହସ ଲାଗେ କି ଏମତି ଆଉ ବି ମୋ ମାଙ୍କ କେସରେ ବି ସେମିତି ବଡ଼ ମାଉସୀ ବା ହେଇ ସାରିଲା ବା ହେଇକି ତାଙ୍କ ଝିଅ ଆଉ ମୋ ମା ଦି ଜଣଙ୍କ ସାଙ୍ଗ ହେଇକି ପଡୁଥିଲେ।
ଏ ଭାଇ ହଁ
ସିଏ ସିଏ ହଉଛି ସାଙ୍ଗ ହେଇ ପଡିଥିଲେ, ସିଏ ଯେହେତୁ ବଡ଼ ମାଉସୀ ଟି କିଏ ପାଖରେ ବାହାରିଥିଲେ ଝିଆରୀ ହଁ ସି ଦି ଜଣେ ଏମିତି କଥା ହେଇକି ପଡ଼ିଥିଲେ। ଆରେ ଏମିତି ବା ଟିକେ ନା ଏଇ ସବୁ ବଡ ଫ୍ୟାମିଲି ଟିକେ ତାଙ୍କୁ ପୁରା ଫାଷ୍ଟ ଆଉ ଲାଷ୍ଟକୁୁ ଯଦି ତୁଳନା କରାହବ ସେଇଠି ହିଁ ପୁରା ଏମତି ଏମିତି ରିଲେସନ ସବୁ ଆସିବ ହେଲା। ସିବୁରା ଗୋ ମାସଜରେ ସେ କା ସେ ସ୍କୁଲ ଟା ଗୋଟେ ଥିଲା ଟିକେ ଦୂର ବାଟ ଥିଲା ମାନେ ତମ ଶାଶୁଘରରୁ ତ ସେଇଭଳି ଗୋ ଜାଗାରେ ଟ୍ୟୁସନ ହୁଅନ୍ତି। ଟ୍ୟୁସନ ସ୍କୁଲ ସବୁ ଦି
ଆମ ଘରେ ଆମର ବାବା ପାଞ୍ଚ ଜଣ ଖାଲି ଆମର ତ ମୋ ପିଇସୀ କେହି ନାହାଁନ୍ତି, ଖାଲି ପାଞ୍ଚ ଜଣ ବାବା ହିଁ ତାଙ୍କର ସେ ଆମ ମାନଙ୍କର ଆମେ ମିଶିକି କି ଛୁଆ ନଅ ଭଉଣୀ ଦି ଭାଇ
ମୋ ଭଉଣୀ ହରେ ଦି ବଢ଼ିଆ।
ହଁ ଖାଲି ଆମ ଘରେ ଝିଅ ହିଁ ଝିଅ ଆମ ତାଙ୍କ ପୂର୍ବରେ ବାବା ହେରିକା ଥିଲେ ଖାଲି ପୁଅ ଘରେ ଝିଅ ଜମାରୁ ବି ନାହାନ୍ତି। ଆମ ଇଏରେ ଖାଲି ଝିଅ ଆମେ ପୁଅ ମୋ ମାତ୍ର ଦି ଜଣ ଆମେ ଖାଲି ଝିଅ
ତମେ ବଡ଼ ନା ତମେ ତିନି ଭା
ନାଇଁ ମୁଁ ସମ ସାନ ମାନେ ମୁଁ ଆମେ ଚାରି ଭଉଣୀ ମୁଁ ସାନ ମୋ ଦିଦି ମାନେ ଆମ ମୋ ଉପରେ ଆଉ ତିନି ଜଣ ଭଉଣୀ
ଆଉ ଭାଇ ତମର ନାହାନ୍ତି?
ନା ଭାଇସେ ହଁ ହଁ।
ଓହୋ ସେମିତି ଆଗରୁ ତ ଏମିତି ଥିଲା। ଆଉ ମୋ ଆଈ ଆଈ ପୁରା ବାରଟା ଛୁଆ ଜନ୍ମ କରିଥିଲେ। ରଜ ହେଲେ ଏବେ।
ଆ ମାନେ ତମେ ଭଉଣୀ ମାନେ ତମ ମାମା ହେରିକା ପାଞ୍ଚ ଜଣ ଆଉ ବାକି ଉ ମାମୁଁ।
ମାମା। ମା ଘରିଆ ପାଞ୍ଚ ଜଣ, ଆଉ ହଉଛି ମାମୁଁ ଏବେ ଦି ଜଣ ଅଛନ୍ତି ହେଲା। ଏ ତ ଆଉ ଯେତିକି ସବୁ ମାନେ ଗୋଟେ ଛୋଟ ବେଳା ଯେମତି ସୁ କୁହନ୍ତିନି ନା। ଛୋଟ ଛୋଟ ବେଳେ ବେବି ଗୁରା ମରିଯାନ୍ତି, ଅଳ୍ପ କିଛି ଦିନ ଗଲେ ସେମାନେ ମରିଯାନ୍ତି। ସେମିତି ହିଁ ତାଙ୍କର ଏମତି ହେଇଯାଇଥିଲା, ଆଉ ଜଣେ ମାମୁଁ ଥିଲେ ସିଏ ଟିକେ କେତେ କଲେଜ ପଢିଲା ବେଳେ ମରିଗଲେ, ଆଉ ଜଣେ ଇଏ ଅଛନ୍ତି। ତିନି ଜଣ ଆଉ ଜଣଙ୍କର ଏମିତି ସବୁବେଳେ କୁହନ୍ତି କି, ମୁଁ ସୈନ୍ୟାସି ହେଇଯିବି ସୈନ୍ୟାସି ହେଇଯିବି। ସେ ତ କହିକି କୁଆଡେ ପଳେଇଲେ ତାଙ୍କୁ ବହୁତ ଖୋଜା ହେଇଛି ବହୁତ ଖୋଜା ହେଇଛି, ଆଜି ଯାଏ ବି ମିଳୁନାହାନ୍ତି ହେଲେ ମୋ ମାଇଁ ସିଏ ସେ ସିନ୍ଦୁର ହରିକା ନାଉଚନ୍ତି।
ହଁ।
ଏମିତି ସିଏ
ମାନେ ମାମୁଁ ଯିଏ ତମର ଜଣେ ହେବେ ସେ ମାନେ ହିଁ ପଳେଇଛନ୍ତି ଇଏ ହେଇକି।
ନାଁ ସେ ସବୁବେଳେ କୁହନା ସେ ଗୋଟେ ପ୍ରାୟ ଇଏ କରୁଥିଲେ। ମାନେ ବେପାର ଟାଇପ ର କରିଥିଲୁ ଆଗରୁ ତ ସେମିତି ସ ଥିଲାନା ଇଏ। ତ ସେଗୁଡ଼ା କରୁଥିଲେ ତାପ ସେତେବେଳେ କହିବେ ମୁଁ ସନ୍ନ୍ୟାସି ହେଇଯିବି ସନ୍ୟାସି ହେଇଯିବି। ଯିବି କେତେବେଳେ କହିବେ ମୁଁ ଘର ଛାଡି ପଳେଇବି ଏମିତି କହିବେ ଦିନେ ପୁ ପୂରା ମାଲ୍ ନେଇକି ଯାଇଛନ୍ତି ତାପରେ ଯାଇଛନ୍ତି ଯେ ଯାଇଛନ୍ତି। ତାଙ୍କୁ ବହୁତ ଖୋଜା ହେଇଥିଲା ପୋଲିସ ଲଗେଇ ଖୋଜା ହେଇଥିଲା, ବହୁତ ଗାଡି ବି ଯାଇଥିଲା ବହୁତ ଖୋଜା ହେଲା ଏମିତି ତେବେ ଯୋଉ ଥାଆନ୍ତି ନା ଜ୍ୟୋତିଷ ମାନେ ଦେଖିକି କହିଦିଅନ୍ତି କି ଏମିତି ଏଇ ଜାଗାରେ ଅଛି ସେଇ ଜାଗାରେ ଅଛି। ସେଗୁରା ବି ହେଇଥିଲା ତାଙ୍କ ଡ୍ରେସ କୁକୁରକୁ କାଟିକି ବହୁତ ସାରା ଇଏ ହେଇଛି ହେଲେ ଲାଷ୍ଟକୁ ସେ ଇଏ ହଉନାହାନ୍ତି। କିଏ କହୁଛନ୍ତି କି ହଁ ସୈନ୍ୟାସୀ ହେଇଯାଇଛି ନା ଏବେ ଯେତେବେଳେ ଆଉ ସେ କହିଥିଲେ କି ତାଙ୍କ ଝିଅ ବାହାଘରକୁ ସେ ଆସିବେ ତାଙ୍କର ଦିଟା ଝିଅ ଆଉ ଗୋଟେ ପୁଅ ମାନେ ମୋ ଦି ପୁଣି ଅଛନ୍ତି ଗୋଟେ ଭାଇ। ଦି ଝୀ ବଡ ଝିଅ ବାହାରକୁ ବି ଆସିଲେନି ସାନ ଝିଅ ବାହାରକୁ ବି ଆସିଲେନି, ଏବେ ଭାଇ ବାହାଘର ହବ ଆର ବ ର୍ଷକୁ ବୋଧେ ସେତେବେଳ କୁ ବି କଣ ଆସା ଅଛି ସେ ଆସେ ବୋଲି, ଏତେ ବାହାଘର ଦିଟା ବାହାଘର ଗଲାଣି ଝିଅ ବାହାରକୁ ଆସୁନାହାନ୍ତି। ମାନେ ସେ ବୋଧେ ଆସିବେନି କି କଣ? ହେଲେ ମୋ ମାଇଙ୍କର ଗୋଟେ ଆଶାରେ, ସେ ରହି ମାନେ ରହିଆସିଛନ୍ତି ଏମିତି ଆଉ କି? ହଁ ଅଛନ୍ତି ବୋଲି। କି ଆଉ, ସେମିତି ସିନ୍ଦୁର ତାଙ୍କୁ ଯଦି ସେଇଟା ବି ତାଙ୍କ ଯଉ ଛଡେଇକି ନେଇଯିବ ନା ସେ ପୁରା ଭାଙ୍ଗିି
ଆଉ ସିଏ ମାନେ ବି ହଁ ତାଙ୍କୁ ବି ବଞ୍ଚିବାକୁ ବହୁତ ମୁସ୍କିଲ ହେଇଯିବ ମାନେ
ହ ସିଏ ଗୋଟେ ଇଏରେ ଏତେ ବର୍ଷ ହବ ରହି ସେଇ ଏତେ ବର୍ଷ ହବ ସେଇ ଶଙ୍ଖା ସିନ୍ଦୁର ମଙ୍ଗଳସୂତ୍ରରେ ହିଁ ରହିଆସିଛନ୍ତି ତାଙ୍କ ମାନଙ୍କ ସହିତ। ଉ ଫଟୋ ଲାଗିଥିବ ଫଟୋ ଲାଗିଛି ସବୁବେଳେ ଜୁଆର ହୁଅନ୍ତି ହେଲା। ତେ ଏମିତି ରହିଆଇଚନ୍ତି, ତାଙ୍କୁ ଯଦି ଏବେ ସବୁ ତାଙ୍କୁ ସବୁ ମାନେ ତାଙ୍କୁ ବିଧବା କରି ବ ତ ସିଏ ତ ପୁରା ଭାଙ୍ଗି ହିଁ ପଡିବେ ତ ସେଥିପାଇଁ ଚାଲିଛି। କେବେ ଯଦି କଣ ହୁଏ ଯେତେବେଳେ ଇଏ ହବ ଏବେ ମୋ ଆଈଙ୍କ ଡେଥ ହେଇଥିଲା ନା ତ ସେବେ କହିଲେ କି ଏକାଥରେ ତାଙ୍କର ବି ଇଏ କରିଦେବା ପାଇଁ। ହେଲେ ଏଁ ସେ ଗାଁ ଲୋକମାନେ ଏମିତି କହିଲେ କି ଜଣେ ଯାଇଛି ତାର କିଛି ନ କରିକି ଆଉ ଜଣଙ୍କର କରୁଛନ୍ତି। ତ କି କେତେ ଇଏ ହେଲା ତ ସେ ପୁରୀରେ ଯାଇଥିଲେ ପୁରୀରେ ଜଣେ କହିଲେ କି ନାଁ ତାଙ୍କ ପୁଅ ଝିଅ କି ତାଙ୍କ ଘରେ ତାଙ୍କ ସ୍ତ୍ରୀ ଚାହୁଁଛନ୍ତି। ସେମାନେ ତ ଚାହୁଁନାହାନ୍ତି ନାଁ ତମେ ଗାଁ ବାଲା କହିବାକୁ କିଏ? ତ ଏମିତି କ